ହାଲୋ।
ହୁଁ ଭାଉଜ ନମସ୍କାରେ।
ଆଜ୍ଞା ନମସ୍କାରେ ଆଉ କଣ ଏତେ ଦିନି ପରେ ମନେ ପଇଲା ପୁରା ଭୁଲି ଫୁଲି ଗଲଣି ଆଉ।
ନାଇଁ ମ ଭାଉଜ ସବୁବେଳେ ତ ଟିକେ ମୁଁ କାର୍ଯ୍ୟରତ ରୁହେ। ବ୍ୟସ୍ତ ରୁହେ ଟିକେ ନିଜ କାମରେ। ତାପରେ ଆଜି ଦିନ ସାରା ବର୍ଷା ହଉଚି ନା ଘରେ ଅଛି। ଆଉ ଭାଉଜଙ୍କ କଥା ତମ କଥା ଟିକେ ମନେ ପଇଲା ମୁଁ କଥା ହେଇଗଲି ଆଉ।
ଆମ ଏପଟେ ବି ବିଜୁଳି ଘଡଘଡି ସହିତ ପ୍ରବଳ ବେଗରେ ବର୍ଷା ହେଉଛି।
ହଁ ଆମର ତ କାଲି ରାତିଠୁ ଏଠି ଛାଡୁନି ବର୍ଷା।
ଏଇ ଲଘୁଚାପ ଟା ସୃଷ୍ଟି ହେଇଚି ତ ସେଥିପାଇଁ ବର୍ଷା ଟିକେ ଲାଗି ରହିଛି ଆଉ।
ହଁ ବର୍ଷା ତ ଛାଡିବାର ନାଁ ବି ଧରୁନି। ଏପର୍ଯ୍ୟନ୍ତ ବି ମାନେ ବିଜୁଳି ମାରୁଛି ଯେ ଭୟଙ୍କର ବିଜୁଳି। ଘର ବାହାରକୁ ବି ଯାଇ ହୋଉନି ଆମେ ସବୁ ଭିତରେ ପସିଚୁ ଏଇନା।
ଆଉ ମୁଁ କଣ ଶୁଣିଲି ତମ ସେପଟେ ବହୁତ ମାଛ ସବୁ ଗାଡିଆରୁ ଉଠି ଆଉଛନ୍ତି? ଏଇ ବର୍ଷାପଣି ପସିଲାରୁ ଗାଡିଆରେ।
ହଁ ଏଇତ ତମେ ଦେଖିଥିବ ମାନେ ଚାରି କରେ ଗାଡିଆ ଟାଏ।
ହଁ ହଁ ହଁ ସରକାରି ବିଲ୍ ତ ଗାଡ଼ିରା ଥିବ।
ହଁ ତ ଆଜି ଏମତି ମାନେ ପାଖାପାଖି ହବ ସାଢେ ବାରଟା ପାଖାପାଖି ତ ବର୍ଷା ଟିକେ ଛାଡିଗଲା ତ ଆମେଏମି ଛା ତାପରେ ସବୁ ଠିଆ ହେଇଚୁ ତ ଗୋଟେ ମାଛ ମାରିଗଲା ବିଲରେ ତ ଏମତି ଯେମିତି ଦେଖିଚୁ ଆମେ ତ ତୋଫାନ ଭାଇ, ମୁଁ ଆଉ ବିକୁ ଆମେ ଏମତି
ଏଇ ଏତେ ଦୂରକୁ ବି ଯାଉଛି ଛାତ ପୁରା ପୁରା ବିଲକୁ କୁ ପୁରା ନଜର ପଡ଼ିଗଲା?
ହଁ ନାଇଁ ସିଏ ଗୋଟା ବ ହଁ ସିଏ ବଡ ମାଛ ଥିଲା ତ ଗୋଟା ବୁଝଚନ୍ତି। ଆର ତ ଦେଖିଦେଲୁ ଯେମତି ଆମେ ତିନି ଜଣ ଦୌଡା ଦୌଡି ହେଇକି ବିଲା ଭିତୁରୁକୁ ପଶିଲୁ। ଆଉ ପଶିକି ଯାଇଁ ମାଛ ଧଇଲୁ ପାଖାପାଖି ତିନୋଟି ମାଗୁର ଧଇଲୁ ଆଉ କୋଉ ଚାରି ପାଞ୍ଚଟା ଖଣ୍ଡେ ଧଇଲୁ ଆଉ ଶେଉଳ ଗୋଟେ ବଡଟା ଧଇଲୁ।। ତାପରେ ଏମିତି ବିଲ ଭିତରେ ଏମିତି ଆମେ ମାଛ ଧରୁ ଧରୁ ପ୍ରାୟତ ତ ସମୟ ହେଇଯାଇଥିଲା ତିନିଟା ତିନିଟାରେ ଯେତେବେଳେ ଆମେ ଘରକୁ ଆସିଲୁ ମାଛ ଧରିକି ତ ଘରେ ଆମକୁ ବୋହୁତ ସାରା ପାଟି ଶୁଣିବାକୁ ପଡିଥିଲା ତିନି ଜଣଙ୍କୁ ବୁଝୁଛନ୍ତି ତ ପାଟି ଶୁଣିକି ଆମେ ଗଲୁ ଗାଧେଇ ନଈକି ନଈକି ଯାଇଁ ପହଞ୍ଚିଚୁ ତ ଜଣକ ଗଞ୍ଜି ହଜିଗଲା ନଈ ଭିତରେ। ତ ତାକୁ ଖୋଜୁ ଖୋଜୁ ପାଖାପାଖି ହେଇଗଲା ଘ ତାଇ ପରେ ଆମେ ସେ ଗ ଗଞ୍ଜି ପାଇଲୁ ଘରକୁ ଆସିଲା ବେଳୁ ଚାରଟା। ଆଉ ଟିକେ ମାନେ ଫ୍ରେସ ଫ୍ରାସ୍ ହେଇକି ଖାଇକି ଉଠିଲା ବେଳକୁ ହେଇଯାଇଥିଲି ପାଞ୍ଚଟା ହେଇଗଲା। ବୁଝୁଚନ୍ତି ଆ ତ ବର୍ଷା ତ ଛାଡୁନି ଆମେ କଣ କରିବୁ ବସିକି ଗୋ ଟେ ଘରେ ଆମେ ବସିଚୁ ଆ ବସି ଗପୁଚୁ ଆଉ।
ନା ଆପଣ କେତେ ଭଲ ଜୀବନ ଶୈଳୀ। ଆପଣଙ୍କର ପୁରା ଦେଶୀ ଜିନଷ ଖାଉଚନ୍ତି। ନଈକି ଗାଧେଇବା ପାଇଁ ଯାଉଚନ୍ତି। ଆମ ଏପଟେ ତ ସେ ସୁଯୋଗ ସୁବିଧା ନାହିଁ।
ହଁ ତ ସହରରେ ତ ସେମିତି ବିଲ ଫିଲ ବେଶି ନାହିଁ ନା। ତାପରେ ଗାଡିଆ ବି ବେଶୀ ନାହିଁ ଗାଡିଆ ତ ନଥିବ ସହରାଞ୍ଚଳରେ ଆଜ୍ଞା।
ଆଉ ନଈ ଯାହା ଅଛି ସବୁ ଦୂରରେ।
ଏଇ ବର୍ତ୍ତମାନ ମୁଁ ଆପଣଙ୍କ ସହିତ କଥା ହୋଉଚି ଏଁ ମୁଁ ଏମତି ବିଲ ବିଲ ପଛକରେ ମାନେ ଝରକା ବାଟେ ବସଚି ତ ମୁଁ ଦେଖୁଚି ଲୋକମାନେ ଟ୍ରଚ ଧରି ବିଲରେ ଖୋଜା ଚଲେଇଚନ୍ତି ଏପର୍ଯ୍ୟନ୍ତ ବି।
ଯାହୋଉ ମାନେ ଦେଶୀ ମାଛଟା କଣ ଜାଗରେ ଥିଲେ ମିଳେନା ଆଉ କାହିଁକି ଯେହେତୁ ଉଠିଚନ୍ତି ମାଛ କାହିଁକି ତାଡିବେ। ଆ କାଲି ଭଲ ବାରଟା ଅଛି ରବିବାର।
ହଁ ବର୍ଷା ପୁରା ବାର ଦେଖିକି ହୋଉଚି ଆଉ ଶନିବାର ଦିନ ବର୍ଷା ହେଲା ମାଛକୁ ସମସ୍ତେ ଜେଇକି ରଖିଲେ କାଲି କାଲି କଷା ହବ ଆଉ।।
ଜିଅନ୍ତା ମାଛ ଖାଇବେ ହୋଉ ଜିଅନ୍ତା ମା କୁଡା ଝୋଳର ଗୋଟେ ମାନେ ସ୍ଵାଦ ବି ଅଲଗା ପ୍ର
ହଁ ତା ସ୍ଵାଦ ନିଆରା।
ଆଜ୍ଞା ଯିଏ ଖାଇଚନ୍ତି ସିଏ ଜାଣିଚନ୍ତି।
ଆଉ ଦେଖନ୍ତୁ ମୁଁ ତ ସବୁ ଛାଡି ଦେଇଚି ମାନେ ଗା ଗଡିଆ ମାଛ ଖାଇବା କାରଣ ମୁଁ ଯେ ଯେତେବେଳେ ଛୋଟଟା ହେଇଥିଲି ମୁଁ ଯେତେବେଳେ ଛୋଟଟା ହେଇଥିଲି ତ ମୁଁ ଆମର ଗୋଟେ ଗାଡିଆ ଥିଲା ଦେଖିଥିବେ ଘର ପଛକରେ
ଅହଁ ପୋତା ହେଇଚି ଏବେ ଯୋଉଟା ପୋତା ହେଇକି ଘର ହୋଉଚି।
ହଁ। ତ କଣ ହେଇଛି ନା ସେଠି କଉ ମାଛ ସବୁ ଧରା ହେଇଥିଲା କଉ ଏମିତି ବଡ ଭଲ ଭଲ ମାଛ ସବୁ ଧରାହେଇଥିଲା ତ ମୁଁ ଏମିତି କୋଉ ମାଛ ଖାଉଥିଲି ମୋ ତଣ୍ଟିରେ କଣ୍ଟା ମାଗିଗଲା ତ ସେ କଣ୍ଟା ଜମା ବାହାରିଲାନି ମାନେ ଯେତେ ଶୁଖିଲା ଗୁଣ୍ଡା ଦେଲେ ବି ବାହାରିଲାନି ତାପରେ ମୋ ତଣ୍ଟି ଭିତରେ ତିନି ଚାରି ଜଣ ହାତ ପୁରେଇକି ମତେ ବାନ୍ତି କରେଇଲେ ତଥାପି କଣ୍ଟା ବାହାରିଲାନି।
ଓ ଆପଣଙ୍କର ଏମିତି ଅବସ୍ଥା ହେଇଥିଲା?
ହଁ ପୁରା ବେକ ମାନେ ମାନେ ପୁରା ମଝିରେ ରହିଯାଇଥିଲା ତଣ୍ଟି ମଝିରେ ଆଉ ତ ସେଇ ଦିନ ତ ମୋର ମାନେ ଗଡିଆ ମାଛ ପ୍ରତି ଟିକେ ଘୃଣା ଘୃଣା ପଳେଇ ଆସିଲା ଆଉ।
ହୁଁ ହୁଁ ମତେ କଉ ମାଛ ମାନେ ବହୁତ ଭଲ ମାଛ ଭଲ ଟେଷ୍ଟ ଆଉ କଉ ହେଲେ କେବେ ଖାଇନି ମୋର ବହୁତ ଇଚ୍ଛା ଅଛି କଉ ମାଛ ଟିକେ ଖାଇବା ପାଇଁ ଦେଶୀ କଉ ଏଇ ବାହାରେ ଯୋଉ ବିକା ହଉଚି ସେ ତ ଅଲଗା କଥା। କିନ୍ତୁ ଗଡିଆରେ ସାଙ୍ଗେ ସାଙ୍ଗେ ଧରା ହେଇଥିବ ଯୋଉ ଖାଇବ ତାର ଯୋଉ ମ ଜା ଆଉ ମୋ ଶାଶୁଘର ପାଖରେ ଯୋଉ ଗଡିଆ ଅଛି କେବେ ଏଇ ବଷ ବର୍ଷା ସମୟରେ ଗଲେ ଦେଖିବା ଖାଇବା ଆଉ ସୁଯୋଗ ଯଦି ମିଳିବ କେବେ ଖାଇବା ଆଉ। କେବେ ମିଳୁଛି ଦେଖାଯାଉ।
ହୁଁ ତାପରେ ବି କଣ କହିଲ? ଏ ମାନେ ମୁଁ ଯୋଉ ଆମର ଆନ୍ଧ୍ରା ମାଛ ବାହାର ମାଛ ଯୋଉ ସବୁ ରହୁଚି ବଡ ମାଛ ରୋହି, ଭାକୁର ତ ସେ ସବୁ ମତେ କଣ୍ଟା ତାଙ୍କର ବେଶୀ କିଛି ଫରକ୍ ପକାଏ ନା। ହଁ ତମେ ତ ଖାଉଥିବ ମାଛ ସବୁ କଣ୍ଟା ବାଛିକି ଖାଅ ନା ନାଇଁ?
ହଁ ହଁ।
ତ ଆମର ସେମିତି ଆମେ ତୋଫାନ ଆଈ ର ମୋର ଆଉ ଜଣେ ବିକୁ ଅଛିନି ବିକୁଆଇ ତ ଆମେ ତିନି ଜଣ ମିଶିକି କଣ କରୁନା ଆମେ ସେମିତି ଖାଇଦଉ।
କଣ୍ଟାସହ ଚୋବେଇ ଦିଅନ୍ତି ନା ନାଇଁ ଆପ ଆପଣଙ୍କର ମାନେ ହଜମ ଶକ୍ ଦାନ୍ତ ହେରିକା ବହୁତ ଭଲ ଆଉ।
ହଁ ନାଇଁ ଆମ ଦାନ୍ତ ଭଗବାନ ଆମକୁ ଦାନ୍ତ ଦେଇଚନି ଏଟେ ଭଲ ଦାନ୍ତ ଦେଇଚନି। ସେଇଆ ପା ମୁଁ କହିନି ଆମେ କୁକୁଡା, ଛେଳି, ମାଛ।
ଆପଣ ମାନେ କୋଉ ପେଷ୍ଟ୍ ୟୁଜ୍ କରୁଚନ୍ତି କି ଦାନ୍ତ ଘସିବାରେ?
ଆମର କୋଲଗେଟ୍।
ଓହୋ ସେଇଥିପାଇଁ ପୁରା ଷ୍ଟ୍ରଙ୍ଗ ଦାନ୍ତ ଆଉ।
ହଁ ଆମ ଦାନ୍ତ ପୁରା ଷ୍ଟ୍ରଙ୍ଗ ରହୁଚି ନା ତ ଆମକୁ ହାଡ ଆଉ କଣ୍ଟା ଫଣ୍ଟା ସେଗୁଡା କିଛି ଆମକୁ ଜଣା ପଡୁନି। ଆମେ ସିଧା ମାଛ ପିସ୍ ଧରିବୁ ପାଟି ଭିତରେ ପୁରେଇବୁ ଚୋବେଇବୁ।
ଓ ଆଚ୍ଛା।
ଦେଖନ୍ତୁ ଆପଣଙ୍କ ଘରେ ମାଛ ହେଲେ ଆପଣ କେତେ ଖାଉଥିବେ ଖାଇ ଖାଇ ଚାରି ପାଞ୍ଚ ଖଣ୍ଡ ଖାଉଥିବେ।
ନାଇଁ ନାଇଁ ନାଇଁ ଏତେ ନୁହୁ ମୁଁ ସକାଳେ ଦିଟି ଅତି କଷ୍ଟ ମୋ ସେ ତିନି ପିସ୍ କିନ୍ତୁ ମୋର ସବୁବେଳେ ନର୍ମାଲ ଦି ପିସ୍ ରା ଏତିକି ଫିସ୍ ଆଉ ଦି ଫିସ୍ ହଉ ଆଉ ମୁଁ ଚାରି ପାଞ୍ଚ ପିସ୍ ଖାଇପାରେନି।
ଦେଖନ୍ତୁ ମୁଁ ପ୍ରଥମେ ଯେତେବେଳେ ଭଜା ହବ ସେତେବେଳେ ଦିଖଣ୍ଡ ଖାଇବି। ତାପରେ ପଖାଳ ସାଙ୍ଗେରେ ତିନି ଖଣ୍ଡ ଖାଇବି ପାଞ୍ଚ ଖଣ୍ଡ ତାପରେ ଗରମ ଯେତେବେଳେ ମୁଁ ଖାଉଥିବି ତ ମ ବା ଙ୍କା ପାଖରେ ବସି ଖାଏ। ତ ବାପାଙ୍କୁ ଦିଆହେଇଥିବ ତିନି ଚାରି ଖଣ୍ଡ ମତେ ଦିଆହେଇଥିବ ତିନି ଖଣ୍ଡ ତ ବା ବା ଖଣ୍ଡେ କିମ୍ବା ଦେଡ ଟା ଖାଇକି ଆଉ ସବୁ ମତେ ଦେଇ ଦିଅନ୍ତି। ମାନେ ଭାବିଲେ ମୁଁ ହଁ।
ମତେ ମାଛ ଆଇଁଷ ରେ ଆମକୁ କେହି ଖାଇବାରେ ଟପ ହେଇ ପାରିବେନି। ବୁଝୁଛ ନା ଆଁ ଆଇଁଷର ମାତ୍ରା ଆମେ ଟିକେ ଅଧିକା ଖାଉ। ତାପରେ କୁକ୍ କୁକୁଡା ଖାଇଲେ କୁକୁଡାର ମାନେ ହାଡ ତ ରୁହେ ନା ଆଉ।
ହଁ। ମାଉ କୁକୁଡାର ହାଡରେ ଆପଣ ମାଉଁସ ପାଇବେନି। ଯଦି ଆମେ ତୋଫାନ ଭାଇର ମୋର ବିକୁର ଖାଇଥିବୁ, ତ ଆପଣ ହାଡ଼ ରେ ମାଉଁସ ପାଇବେନି ଆଉ।
ମାଉଁସ ନା ମାଉଁସରେ ହାଡ ପାଇବୁନୁ।
ନାଇଁ ନାଇଁ ଏ ମୁଁ ବୁଝି ପାଇଲେଣି କଥାଟା। ହାଡ ପାଇବେ ଯେ ହାଡ ଖଣ୍ଡେ ଖଣ୍ଡେ ହାଡ ପାଇବେ ମାନେ ଯେମିତି କୋଉଟା କହିଲ। ଗୋଡ ଲେଗ୍ ଫିସ୍ ଯୋଉଟା ଆମର କୁହନ୍ତି। ସେଥିରୁ ହାଡ଼ ପାଇବେ କିନ୍ତୁ ସେ ହାଡ ରେ ମାଉସ ଲାଗିିନଥିବ।
ଆଜ୍ଞା।
ନାଇ ପୁରା ପୋଛିଦୋଉ ଆମେ।
ମୁଁ ଶୁଣିଛି ଗୋଟେ କଣ କଡ଼କନାଥ କୁକୁଡା ଅଛି। ତା ରକ୍ତ ବି କଳା, ତା ଅଣ୍ଡା ବି କଳା। ମୁଁ ତ ଦେଖିନି ଇଣ୍ଟରନେଟ୍ ରେ ସର୍ଚ୍ଚ କରି ଦେଖିଛି। ସେଇ କୁକୁଡାକୁ କୁଆଡେ ସ୍ଵାଦ ଟା ଭାରି ମାନେ ଭଲ ଲାଗେ କୁଆଡେ ମୁଁ ଶୁଣଛି ଖାଇବା ପାଇଁ ବହୁତ ଇଚ୍ଛା ବି ଅଛି। ଓ
ତାପରେ ଆମେ ଗୋଟା କୁକୁଡ଼ା ଥରେ ମାନେ ମାନେ ଇଏ କରିଥିଲୁ। ବିକୁର ମୋର ଥରେ ମିଶିକି କୁକୁଡ଼ା କିଣିଥିଲୁ ଛୋଟ ଛୋଟ କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ତ ଆମେ ଏମତି ଘରେ ରଖିଥିଲୁ ଯେମିତି ଘରେ ପାଟି କଲେ ତ ଆମେ ଦେଇ ଦେଇଥିଲୁ ଅନ୍ୟ ଜଣଙ୍କୁ ପାଳିବାକୁ ଦିଟା କୁକୁଡା। ତ ଦିଟାରୁ ଯେତେବେଳେ ବଡ ହେଲେ ଦି ଜଣ ତାଙ୍କ ସିଏ ଗୋଟେ ରଖିଲେ ଆମକୁ ଗୋଟେ ଦେଲା। ବୁଝୁଚ ନା ତା ଆମେ ମିଶିକି କାଟି ଆଇଲୁ। କାଟି ଆଣି ଆମେ ଆମ ବୁଲୁ ଭାଇ ଯିଏ ସେ ରୋଷେଇ କରିଦେଲା। ଜଣେ ଆମ ଭାଇ ହବ ବୁଝୁଛ ନା? ତମାନେ ସେ କୁକୁଡା ତ ଖାଇଲୁ ମାନେ କୁକୁଡା କ ମତେ ଯାଇ ଲାଗିଲାଗି ସେ ଯେମିତି ଅମୃତ କି?
ଆ କୁ କୁକୁଡା ନୁହନ୍ତି ସେ ଗୋଟେ ଅମୃତ କ୍ରର ଲାଗିଲା ମତେ। ତ ମାନେ ଆଇଁଷ ମତେ କାହିଁ ବେଶୀ ଅମୃତ ପ୍ରକାର ଲାଗେ। ବାକି ସାଧା ଟିକେ ମତେ ଇଚ୍ଛା ହୁଏ ନା ବେଶୀ ଖାଇବାକୁ।
ଆଜ୍ଞା।
କାରଣ ଘରେ ମାନେ ବେଶୀ ଟାଇମ ସାଧା ହଉଛି ତ ଘରେ ଲୋ ଦେଖୁଛନ୍ତି ତୁ ଖାଇବା କାହିଁ ଏତେ କମେଇ ଦେଇଛୁ କିନ୍ତୁ ଯୋଉ ଦିନ ଆଇଁସ ହଉଛି, ଆଉ ଥାଳିରେ ଭାତ ରହୁନି।
ଓହୋ ଆପଣ ଟିକେ ଆଇଁଷ ପ୍ରେମୀ ଆଉ।
ହଁ, ଆମେ ତ ଆଜି ବି ଯୋଜନା କରିଥିଲୁ ଯେ ଟିକେ କୁକୁଡ଼ା ଝୋଳ କରିଥାନ୍ତୁ। କିନ୍ତୁ ବର୍ଷାର ଛାଡିବାର ନାଁ ଦର୍ଶନ ନାହିଁ। ତେଣୁକରି ଆମେ ବା ଆମର ହଁ, ଯୋଉ ଥିଲା ପ୍ଲାନ୍ ଟା ଆମେ ତାକୁ କ୍ୟାନସଲ କରିଦେଲୁ।
ଆଜ୍ଞା, ହଁ ଏପଟେ ବି ବର୍ଷା ଛାଡ଼ିବାର ନା ଦଉନି ଯେହେତୁ ଲଘୁଚାପ ହେଇଛି ବର୍ଷା ଟିକେ ଲଗେଇ ରଖୁଛି ବିଜୁଳି ସହିତ ଘଡଘଡି ବି ମାରୁଛି।
ହଁ ଆଁ ଆମ ଇଆଡେ ଟିକେ ବିଜୁଳି ଆଜି ଅଧିକ ମାତ୍ରାରେ ମାରୁଛି। ଯାହା ଫଳରେ କି ଆମକୁ ବେଳେ ବେଳେ ଡର ମାଡୁଛି। କାଳେ ବିଜୁଳି ଟା ତଳକୁ ଛୁଇଁ ଦବ କି? କାଳେ କରେଣ୍ଟ ମାରିଯିବ କାହିଁକ ନା ଜୀବନକୁୁ ଭରସା ନାହିଁ ନା ଆଜି ଅଛି କାଲ କି ନାଇଁ ବୁଝୁଛନ୍ତି କାହିଁନା ଆମକୁ ଆଗକୁ ଆହୁରି ଆହୁରି କିଛି ଆମକୁ ଆଗରୁ ବେଶୀ ଖାଇବାର ଅଛି କୁକୁଡା ଛେଳି ବେଶୀ ଖାଇବାର ଅଛି ନା ଆଗକୁ ଯଦି ଯଦି ମରିଗଲି ତ ଆଉ ଖାଇପାରିବିନି।
ନାଇଁ ରେ ମରିବେ କାହିଁକି।
ସେଇ ଆଶା ଟେ ଟିକେ ମନକୁ ଖାଇ ଯାଉଛି ବେଳେ ବେଳେ କାଳେ ବିଜୁଳି ମାରିଦବ ମରିଯିବି କି। ମାନେ ଆଶା ଟା ଆଶା ହେଇ ରହିଯିବ ହୁଁ ଆଉ ଆପଣ ତ ଟିକେ ମାନେ ସହର ଅଞ୍ଚଳରେ ରହୁଛନ୍ତି ଆପଣ ତ ଡେଲି ଖାଉଥିବେ ଆଇଁଷ
ହଉ ହଉ ନଅଟା ବାଜିଲାଣି ଆଉ ବହୁତ ଟାଇମ ବି ହେଇଗଲାଣି ମୋର ଯେବେ ଛୋଟ ପୁଅଟେ ଅଛି ମୁଁ ଯାଉଛି ତାକୁ ଟିକେ ଖୋଇବି ଆଉ ମୁଁ ଏବେ ଏବେ ରଖୁଛି ଆପଣଙ୍କ ସହିତ ପରେ କଥା ହେବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ବି ଲାଗିଲା। ଧନ୍ୟବାଦ ଆପଣଙ୍କର ଏତେ ମୂଲ୍ୟବାନ ସମୟ ମତେ ଦେଇଥିବାରୁ।
ଆଜ୍ଞା ଭାଉଛ ଧନ୍ୟବାଦ ଶୁଭରାତ୍ରି। ଆଜ୍ଞା